କୁହ
ହୁଁ କଣ କରୁଛନ୍ତି?
ମୁଁ ଏଇ ବହିଛି ଘରେ ଆଉ।
ହୁଁ ହ ଆଉ ମାର୍ଚ୍ଚ କୋଡିଏରେ ପଖାଳ ଦିବସ ବନାଅନା ବନାନି?
ବନାଉନା।
ଉଁ ମାର୍ଚ୍ଚ କୋଡିଏରେ ତ ପଖାଳ ଦିବସ ପଖାଳ ସହ ବଡିଚୁରା। ଆଉ ବାଇଗଣ ଆଳୁ ଭଜା ବେସର ଭଜା ଟମାଟୋ ବାଇଗଣ ଚ ଖଟା ଶାଗ ଭଜା
ହଁ ହୋ
ଏହା ପାଟିକୁୁ କଣ ଭାରି ସ୍ଵାଦ ଲାଗେ।
ସେଇଟା ତ ପଖାଳ ଟା ତ ସେଇଆ।
ହଁ, ଓଡିଆ ହଁ ଓଡ଼ିଆ ଭ ଏଟା ସେଇଥିପାଇଁ କଥାରେ ଅଛି ଓଡ଼ିଆ ଭାରି ବଢ଼ିଆ ଆଉ। ସେ ସେଇ ବଢ଼ିବାରେ ତ ପଖାଳ ଦିବସ ଏଇଟା ଗୋଟେ ଆମର ମାନେ ପରମ୍ପରା ଆଉ।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
ଆମର ରୀତି ନୀତି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
। ଟଙ୍ଗ ଟଙ୍ଗା ଯିବ ସେ ଜିଲାପି ଯିଏ ଯେତେ ଖାଇପାରିବ।
ତମ ସିଆଡେ ହୋଉଚି ନା କି।
ସେଇଟା ଭଲ ମଜାଳିଆ।
ଆମ ଆଡେ ଏରା କାଇ ନାହିଁ ତ ଆମ ଆଡେ ଖାଲି ଖାଲି ଛୁଆ ପାଖରେ କରିଦଉଛନ୍ତି ଗୋଟେ ଦୋଳି ଦୂଳା ଟାଙ୍ଗିକି ଟେନ ଟୁ ମାରିକି କରିଦଉଛନ୍ତି ଆଉ।
ହୁଁ ହୁଁ।
ଆମ ଆଡେ ଏତେ ଇଏ କରୁନାହାନ୍ତି ଭଲ।
ଆଉ କଣ ପଖାଳ ଦିବସ ବିଷୟରେ ଟିକେ କୁହ।
ସିଏ ତ ମୁଁ କେବେ କରିନେଇ କଲେ ଦେଖିବା ସେଦିନ କହିବି ଆଉ। ଦେଖିଆ କଣ ଗୋଟେ ଆୟୋଜନ କରିବା ଆଉ।
ଆଉ ପଖାଳରେ ଆମର ତ ସେମତି ହୁଏ ଆଉ। ସେ ସେଇ ବଡିଚୁରା, ବେସର ଭଜା ହଁ। ଏହା ଆମ ଗୋଟେ ପରମ୍ପରା ଆଉ ପଖାଳକୁ ଯିଏ ପାଣି ଭାତ କହେ। ହୁଁ, ଦହି ବାଇଗଣ, ଶାଗ ଭଜା।
ଦହି ପଖାଳ ଏଇରା
ଖାଦ୍ୟରେ ଆମର ତ ପଖାଳଟା ହେଲା ଶ୍ରେଷ୍ଠ, ଆଉ ସେ ସେହିପରି ଆହୁରି ମଧ୍ୟ ଖାଦ୍ୟ ଅଛି, ଯେମିତି ପୋଡ଼ପିଠା ରସ ରସଗୋଲା ଆଉ ଦହିବରା ରସାବଳି, କାକେରା ପିଠା, ଆ ସା ପିଠା, ଚକୁଳି ପିଠା ସହ ମଟର ତରକାରୀଟା କଣ, ଆମକୁ ବହୁତ ଭଲ ଲାଗେ, ଆମ ଓଡ଼ିଆର ଏଟା
ଆମର କୁଳଦେବ ସେ ଜଗନ୍ନାଥଙ୍କର ଭୋଗପ୍ରସାଦ। ଅବଢ଼ା, ଟଙ୍କ ତୋରାଣୀ। ସବୁଠୁ ପୁରୀ ଗଲେ, ମୁଁ ଟଙ୍କ ତୋରାଣୀ ଟା ଆଗ ପିଏ।
ଓହୋ, ନା ମୁଁ ସେଟା କେବେ ପିଇନି, କି ସେ ଜାଗା ଟା ବି କେବେ ଦେଖିନି, କାଇଁ ଯାଇଚି, ନାଇଁ, ନାଇଁ, ଯାଇଚି ମୁଁ ପୁରୀ, କିନ୍ତୁ ସେ ଟଙ୍କ ତୋରଣୀ ଜାଗା ଟା କାହିଁ ପାଇଲିିନି, ଆଉ।
ମୁଁ ଘରେ ଏବେ ଟଙ୍କ ସେରା ସଉ ମନ୍ଦିର କୁ ଯିବା ବାଟରେ ହିଁ ଦିଆଯାଏ।
ଓହୋ, ଆଉ ମୁଁ ତାହେଲେ ଏତେ କାହିଁ ନଜର ଆଉ ଦେଇନି କି, ଟିକେ ଦେଖିନି।
ଉଁ। ଟଙ୍କ ତୋରାଣୀ କଣ, ପ୍ରଥମେ ଯୋଉ, ଘରେ ଯଦି ବି ବନ ତମେ କ ତିଆରି କରିବ। ପ୍ରଥମେ ଦହି, ଲେମ୍ବୁ ଆଉ ଭେରସୁଙ୍ଗ ପତ୍ର, ଆଉ ଯୋଉ ପୋଦିନା ପତ୍ର, ଆମ୍ବ କଷିଆ ଅଦା, ଆଉ ଯୋଉ କଞ୍ଚାଲଙ୍କା ତାକୁ ଛେଚା ଯାଇକି, ଆ କଞ୍ଚା ଲଙ୍କା, ଆମ୍ବକଷିଆ ଅଦା ଆଉ ପୋଦିନା ଛେଚା ଯାଇକି ତାକୁ ସେ ପାଣି ରେ ପଡିବ। ଆଉ ଲେମ୍ବୁ କଟା ଯାଇକି, ସେ ପାଣି ରେ ପଡିବ, ଚିପୁଡା ହେଇ।
ଓ ହୋ, ମାନେ ସବୁ କିଛି ତେଲରେ କିଛି ହବନି।
ନାଇଁ, ତେଲ ତ ଦେହ ପାଇଁ କ୍ଷତି, ସେଥିପାଇଁ ତେଲ ପ୍ରଭୁ କ ଇଏ ଇଏ ନାହିଁ।
ନାଇଁ, ଏଟା ତ ନାଇଁ, ଘରେ କଲେ, ହେରା ତ ଠା
ନାଇଁ, ଘରେ କଲେ ବି ପଡିବନି ତେଲ, ଖାଲି ସେ ପାଣିରେ ସବୁ ପଡିବ। ଜିରା ଗୁଣ୍ଡ ଆଉ ଯଉ ଗୋଲମରିଚ ଗୁଣ୍ଡ ଟିକେ ପଡ଼ିବ, ଲୁଣ ଆଉ। ଏତିକି ଆଉ, ତାପରେ ହେରା ପିଇବେ ଆଉ ବରଫ ଯଦି ଥିବ, ବରଫ ଟିକେ ପକେଇଦେବେ, ଥଣ୍ଡା ପାଣି
ଓହୋ।
ଦହିରେ ଆଉ। ଆଉ ପ୍ରଭୁ
ଆଉ କଣ ପ୍ରଭୁଙ୍କ ବିଷୟରେ ଟିକେ କୁହ?
ପ୍ରଭୁଙ୍କ ବିଷୟରେ ଆଉ କଣ କହିବା? ତୋମେ କୁହ ମୁଁ ତ ସେରା କିଛି ଜାଣିନି।
ଆଉ ଯୋଉ ତାଙ୍କ ପ୍ରଭୁଙ୍କର ଯୋଉ ମାନେ କାଠ ଗଣ୍ଡି ଆସିଲା ଭାସିକିରି।
କେଉଁ ଯୁଗରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ହୃଦୟ ଏକ କାଠଗଣ୍ଡି ମାଧ୍ୟମରେ ନଦୀରେ ବହି ଆସିଲାନି। ଏବଂ ପରେ ଏହା ସ୍ୱପ୍ନାଦିଶ ହେଲା ଯେ, ତାଙ୍କୁ ପ୍ରଭୁ ଜଗନ୍ନାଥ ତାଙ୍କ ନାମରେ କଳି ଯୁଗରେ କଣ କରାଗଲା, ନାମିତ କରାଗଲା।
ହଁ।
ସେଇଠୁ, ତାଙ୍କର ପ୍ରଭୁଙ୍କର ଅପାର ଲୀଳା ଆଉ। ତାଙ୍କୁ ଯିଏ ଦର୍ଶନ, ହଁ ଏଠୁ ଆରମ୍ଭ ହେଲା ଲା ଆଉ ପ୍ରଭୁଙ୍କର ଆଉ।
ପୁରୀ ଏବେ ଯିବେ ନା ଯିବେନି?
ମୁଁ ପୁରୀ ଏବେ ଯାଇ ଥିଲୁ, ଏବେ ଯାଇଥିଲୁ ଉ, ରଥଯାତ୍ରା ବେଳକୁ, ଦେଖିଆ ଯିବୁନି ଯଦି ଯିବ ବୁ ଆଉ ବୁଲିକି ଆସିବୁ ଆଉ ପ୍ରଭୁଙ୍କର ଦର୍ଶନ କରିକି ଆସିବୁ ଆଉ। ଭାଇ ମୁଁ ଯାଇଥିଲୁ ବା ଏବେ।
ଓହୋ, ନା ଭାଇ କଣ ଡିଉଟି ପଳେଇଚନ୍ତି?
ହଁ।
ଓକେ। ଆଉ କଣ କୁହ?
ଆଉ ତୋମ ଚାଷ କାର୍ଯ୍ୟ ତାହଲେ ଆରମ୍ଭ ଆରମ୍ଭ କଲ- ହେଲାଣି?
ହଁ ତଳି ପଡିଚି, ଏ ଏଆ, କାଲି ତ ବର୍ଷା ତ ହେଇଛି ଆଉ କାହିଁ ବର୍ଷା ହେଇଥିଲା। ଖାଲି ତଳି ପଡିଛି।
ଆଉ ଅଁ, ହଁ ଆଉ କଣ ଗଛ ଲଗେଇଛନ୍ତି?
ଏ ବାଇଗଣ, ଭେଣ୍ଡି, ଟମାଟୋ ବାହିରେ କରାହେଇଛି।
ଉଁ, ହୁଁ ଉଁ, ହଁ।
ଆଉ କ-ଇଏ କଲରା। ଏଇତିକି ଲଗା ହେଇଛି ଆଉ କାକୁଡି ଟା ଲଗେଇନୁ ଓ।
ଅଁ, ହଁ।
କାକୁଡି ଲଗେଇଥିଲେ ଦି ତିନିଟା ଚାରି ପାଞ୍ଚ ଗଛ ଲଗେଇଚେ ସେଟା ପଚିଗଲା ମନୁ
କାକୁଡ଼ି
ହଁ।
ହୁଁ, ହୁଁ। ସବୁଦିନ ତ ସାଲାଡ ଟା ଖାଇବା ପାଇଁ ଦେହ ପାଇଁ ଭଲ। ଯେତେ ଗୁଁ ଆଇଟମ୍ ହେଇଥାଉ କିନ୍ତୁ ପ୍ରତି ଖାଦ ତୀୟରେ ସାଲାଡଟ ଉଁ, କାକୁଡ଼ି, ପିଆଜ, ଟମାଟୋ, ଗାଜର ଟିକେ ଲେମ୍ବୁ ଟିକେ ତାକୁ ସ-ଉଁ, ଗାଜର ଟିକେ ସବୁଦିନି ସାଲାଡ କରିକି ଖାଇବା କଥା।
ମୁଁ କଲି ମୁଁ କହିଲି ପୁଅ ଝିଅ ନା ନାହା
ପୁଅ ଝିଅ ଅଛନ୍ତି ଘରେ ଆଉ
ଓହୋ କେତେ ପୁଅ ଝିଅ କେତେ?
ଏ ପଢୁଛନ୍ତି ଆଉ ସବୁ ଯାଇ
ଓ ଓ। ନାଇଁ ନାଇ ମୁଁ କହିଲେ ପୁଅ ଝିଅ କେତେ ଜଣ ଦୁଇ ନା ତିନି?
ନାଇଁ ଜଣେ।
ଖାଲି ଝିଅଟି।
ହୁଁ।
ଓ ହୋ।
ଆଉ ଆଉ କଣ ରଜରେ କୋଉ ପିଠା ଖାଇଲେ ପୋଡ଼ ପିଠା।
ରଜକୁ ପିଠା ଏମିତି କିଛି ହେଇନଥିଲା ଦେଇ ଘର ଆମର ଆମର ରଜକୁ ବାପା ମରିଯାଇଥିଲେ ତ ଆମର କରାଯାଏନି ସେଇଥିପାଇଁ ପଠେଇ ଦେଇଥିଲେ ଦେଇ ଘର ଆ ସୁଜି କାକରାକୁ ଆଉ ଇଏ ଏଇଟା କଣ କ ମୁ ଏଇଟା ଗୋଟେ ପୋଡନ୍ତିନି ପତ୍ରର ଗୋଟେ ମୁଆଁ ଭଳିଆ ଛୋଟଟେ
ଏ କ୍ଷୀର ପୋଡ ପିଠା।
ହଁ ହଁ ପୁର ଦେଇକି ପତ୍ରରେ ବସେଇକି ସିଝିଯାଆନ୍ତି ନା କଣ?
ହୁଁ ହୁଁ ଯୋଉ ମୁଆ ପିଠା ମୁଆ ପିଠା ହୁଁ। ମୁଆ ପିଠା ପ୍ରଥମେ ଯୋଉ ଏଇ ସେଦୁଅ ଆଣ ଦେଇକି
ହଁ।
କଦଳୀ ପତ୍ର ତାକୁ ବାମ୍ଫ ପ୍ରଥମେ କଡେଇ ବସେଇବ ତାପରେ ପାଣି ଦବ ପାଣି ପରେ ତାକୁ ଉଁ କଦଳୀ ପତ୍ରରେ କପଡା ବାନ୍ଧି କଦଳୀ ପତ୍ରରେ ଥୋଇକି ସେ ଆଣକୁ ଦିଆଯିବ ତା ତା ପରେ ଘୋଡ଼ଣୀ ଦିଆଯିବ ଘୋଡ଼ଣୀରେ ବାମ୍ପ ହେଲା ପରେ ସେ ପେ ସେଠାକୁ କଢା ଯିବ ଆଉ ଦଶ ଦଶ ମିନିଟ ପରେ ଆଉ
ହଁ ସେଇଟା ଦେଇ ଘର ପଠେଇଥିଲେ।
ହଁ। ଆଉ ଆମର ପ୍ରଥମା ରଜ ଫାଷ୍ଟ ଦିନ ଆମିଷ। ଦ୍ଵିତୀୟ ଦିନ ପିଠା ହଁ। ପୋଡ ପିଠା ଆଉ ତାପରେ ଚକୁଳି ପିଠା। ଆଉ ବରା ମଟର ତରକାରୀ ଏମିତି ଖିଆଗଲା। ଥାଡ ଦିନ ସେମିତି ପିଠାପଣା ହଁ ସୁଜି କାକରା ନୂଆ ବସ୍ତ୍ର ସମସ୍ତେ ପିନ୍ଧିକି ବସ୍ତ୍ର ପରିଧାନ କରିଥିଲେ। ରଜପାନ ମେନ୍ ସବୁଠୁ ମେନ୍ ହେଲା ରଜପାନ। ରଜ ପାନ ସମସ୍ତେ ଖାଏ।
ମୁଁ ଆଣିଥିଲି ପାଞ୍ଚଟା ଚାରିଟା ଘର ଦେଇଦେଇଥିଲି ଆଉ ଗୋଟେ ଥିଲା ସେଟା ଆଜି ହାତ ଅଛିିବି। ସେଇଟା ଆଉ ଖାଇନି ଫ୍ରିଜରେ ସେମିତି ଥୁଆ ଅଛି। ଆଉ ମନେ ନାହିଁ।
ଆମର ତ ଏଠି ବହୁତ ଆଡମ୍ବରରେ ରଜ ପାଳନ କରାଯାଏ ଦୋଳି- ହଁ ଅରଟ ଦୋଳି ଏଇ ଯୋଉ ହଁ ଏଇଠି ରଜ ମହୋତ୍ସବ ଏଇ ପାଖରେ ପା ହେଇଥିଲା। ଅରଟ ଦୋଳି, ତାପରେ ରାମଦୋଳି, ଆଉ ବଡ଼ଦୋଳି ହୁଁ ଉଁ ଏମିତି ସବୁ ଝୁଲାରେ, ଝିଅ ମାନେ ସବୁ ସଜବାଜ ହେଇକି, ଅଳତା ଲଗେଇ ଫ୍ୟାନ ଲଗାନ୍ତି, ସବୁ ଚୁଡ଼ି, ନୂଆ ଚୁଡ଼ି, ନୂଆ ଡ୍ରେସ, ଏମିତି ସବୁ ପିନ୍ଧିକି, ସଜବାଜ ହେଇକି ସବୁ ଦୋଳିରେ ବସିଲୁ ଆଉ।
ବସିକି ରଜ ଦୋଳି ଖେଳିଲୁ, ଆଉ ବନ୍ଧୁବାନ୍ଧବ ସବୁ ଘରକୁ ଆସିଥିଲେ। ବନ୍ଧୁବାନ୍ଧବ ବି ମଧ୍ୟ ସମସ୍ତେ ଯାଇଥିଲେ ସେଇ ବୁ ରଜ ମହୋତ୍ସବ କୁ, ତାପରେ ପ୍ରତିଯୋଗିତା ସବୁ ହେଲା, ଦେଖିଲେ ସମସ୍ତେ। ଆଉ, ଏମିତି ଆଉ।
ଆଉ କଣ କହ?
ଆଉ, ଏମତି ଏ ସବୁ ଆଉ। ସକାଳୁ କଣ ଖିଆ ଯାଇଚି?
ସଖାଳୁ ଭଜା, ଭେଣ୍ଡି ଆଳୁ ଭଜା କୁ ପଖାଳ।
ହୁଁ ହୁଁ ହୁଁ।
ଆଉ କଲରା ଫାଳ କରାହେଇକି, ମସଲା ଦିଆ ହେଇକି କରାହେଇଥିଲା।
ଆଉ କଲରା ଟା ତ, ସବୁଠୁ ଦେହ ପାଇଁ ଭଲ ଆଉ।
ଓ ହ ହଁ, ଆଉ ସିଜେଇକି ପାଣିରେ ପାଣିରେ ସିଜେଇକି, ତାକୁ ମସଲା ଦେଇକି, ତେଲରେ କରା ହେଇଥିଲା। ଫାଳ ହଁ, ଫାଳ, ହଁ ହଁ, ଫାଳ କରିକି।
ବେସର, ମସଲା ଦେଇକି, ପଲମରେ ଭଜା ଯାଇଥିଲା। ହୁଁ, ସେଇଟା ତ ଟେଷ୍ଟ ଆଉ। ପାଟିକୁ ସ୍ଵାଦସେ, ଦେହ ପାଇଁ ଭଲ, ପାଟିକି ବି ଭଲ ଆଉ।
ହଁ ହଁ।
ଆଉ, ଆଉ କଣ ଗାଁରେ, ଗାଁରେ କଣ ପର୍ବପର୍ବାଣି ପାଳନ କରାଯାଏ?
ଗାଁ ରେ ଆମର ରଜ ହୁଏ, ହୋଲି ଆଉ ରଥଯାତ୍ରା, ଲକ୍ଷ୍ମୀ ପୂଜା, ଅଷ୍ଟପୋହରୀ, ଏତିକି ଆମର ମେନ୍। ତାପରେ ଦୋଳକୁ, ହେଙ୍ଗୁଳା।
ଅଷ୍ଟ ପ୍ର୍ରହରୀରେ ପ୍ରଭୁଙ୍କର ରାମ ନାମ ଧରନ୍ତି ଆଉ, ହରେ କୃଷ୍ଣ ହରେ ରାମ।
ହୁଁ ହୁଁ। ଆମର ସେଟା ମେନ ରେ ସେଇଟା ଏକ ନମ୍ବର ହୁଏ, ତାପରେ ଆମର ହଉଛି ହିଙ୍ଗୁଳା ଟା